ହାଲୋ ଓ।
କଣ କରୁଛନ୍ତି?
ମୁଁ କରୁଥିଲି କଣ କି, ମୋର ବାରିପଦାରୁ ଜଣେ ସଇଆଣୀ ଆଇଛନ୍ତି ଯେ ତାଙ୍କ ସାଙ୍ଗରେ ମା ଖୁସି ବାସି ଏତେ ଆନନ୍ଦ ଏତେ ଖୁସି ମଣିଷ ଯେ ସେଇ ତାଙ୍କୁ ଧରିକି ଟିକେ ଦେଖା ଦେଖି ଏ ଘର ସେ ଘର ଆର ଖଞ୍ଜା ଆଉ ଯୋଉ ବାଡି ଘର ସେ ଆର ପୁଅ ଘର ସବ ବୁଲାବୁଲି କରି ଗୋଟେ ଖୁସିରେ ଆନନ୍ଦ ହେଇକି ଅଛୁ ଆଉ ସିଏ ପଳେଇନ ଭାରି ମନ ଦୁଃଖ ହଉଛି ନାଗିବ ପଳେଇ ବୁଲି ବାହାରିଲେଣି ଆଉ। ଆଉ ତୁମେ କଣ କରୁଛ?
ହଁ ଆମେ ଏଇନା ବସିଛୁ, ରୁଷବାସ ସରିଗଲାଣି ଆଉ ଆଉ ତମେ ଯିବ ବା ତାଙ୍କୁ ଛାଡିବା ପାଇଁ ବାରିପଦା। ଆଉ ସବୁ ବୁଲାବୁଲି କରିକି ଦେଖି ଯିବେ ଚାରିଆଡେ ଆଉ।
ହଁ ସେଇଠି ଦେଖିମୁ କଣ କି ସେ ବାରିପଦା ଆମ ସୟାଣୀହର ଗାଁରେ ଶିମିଳି ପାହାଡ ବୋଲି ସେ ପାଖରେ ଅଛି ଯୋଉ ବାଘ, ଭାଲୁ, ହାତୀ ଅଭ୍ୟନ୍ତ ଯୋଉ ଜଙ୍ଗଲ। ତାକ ତାକୁ ଟିକେ ବୁଲାବୁଲି କରିକି ଦେଖିମୁ ଖୁସି ହମୁ ବାଘ, ହାତୀ, ଭାଲୁ, ମାଙ୍କଡ଼ ସବୁ ପ୍ରକାର ଜୀବଜନ୍ତୁ ଅଛନ୍ତି ତାକୁ ଦେଖିମୁ ଆଉ ଯୋଉଁ ବାରିପଦାରେ ମା ଅମ୍ବିକା ଅଛନ୍ତି ଜଗତ ଜନନୀ ତାଙ୍କ ଦର୍ଶନ ଟିକେ କରିମୁ, ଆଉ ଯୋଉ ଆମର ଜଗନ୍ନାଥ ପୁରୀରେ ଯୋଉ ବଡ ଠାକୁର ତାଙ୍କର ଦ୍ଵିତୀୟ ସ୍ୱରୂପ କହିବାକୁ ଗଲେ ସେ ଜଗନ୍ନାଥ ମନ୍ଦିର ଅଛି। ସେଠି ତାଙ୍କୁ ଦର୍ଶନ କରିକି ଅଭଢା ଖାଇକି ଆସିମୁ। ଏମିତି ଚାରିଆଡେ ବୁଲାବୁଲି କରିକି, ଆହୁରି କେତେ ସେ ଦର୍ଶନୀୟ ସ୍ଥାନ ଅଛି। ଟିକେ ଦେଖା ଦେଖି କରିକି ଆସିମୁ। ତମେ କୁଆଡେ ଯିବ?
ହଁ ଆମେ ବି ସେଇ ଯୋଉ ରଥଯାତ୍ରା ଆସୁଛି। ଆଗକୁ ଆମେ ସେ ବି ସେ ପୁରୀ ଯିବୁ ବୋଲି ଭାବୁଛୁ। ଠାକୁରଙ୍କର ଆଗ ଫାଷ୍ଟ ରଥଯାତ୍ରା ଟାଇମ ଭିଡ ଥିବ ଆମେ ସେ ବାହୁଡା ଆ କୁଗଲେ ସେ ସେଠି ରହିବୁ ସୁନାବେଶ ଦେଖିବୁ, ଦର୍ଶନ ଠାକୁରଙ୍କର ସୁନାବେଶ ଟିକେ ଦେଖିବୁ, ତାପରେ ଦେଖିକି ସେ ମାଉସୀ ମା ମନ୍ଦିର ଟିକେ ସେଠିକି ଯିବୁ, ସେଠି ଅଭଢ଼ା ଖାଇବୁ ଆ ବୁଲାବୁଲି କରିକି ସେ ଦେଖିକି ଆସିବୁ ତାପ ସେଠୁ ଦେ ଫେରିଲା ବେଳେ ବାଟରେ କୋଣାର୍କ ଟିକେ ଯିବୁ। ଆ ସେ ସେଟ ଚନ୍ଦ୍ରଭାଗା ଟିକେ ସେଠି ବୁଡ ଦବୁ ଗାଧେଇବା ପାଇଁ ଟିକେ ଯିବୁ ବୁଡ ଦବୁ ତାରେ ସେ ପାଖାପାଖି ବୁଲାବୁଲି କରିକି ତାପରେ ଆହୁରି ଏପଟେ ପୁରୀ ପଟେ ଲିଙ୍ଗରା ଲୋକନାଥ ଟିକେ ଯିବୁ ସେଠି ବୁଲିବୁ। ବୁଲାବୁଲି କରିକି ତାପରେ ବାଟରେ ଖୋଲା ହଉ ଧଉଳି ଅଛି ଧଉଳି ଟିକେ ଦର୍ଶନ ବୁଲାବୁଲି କରିବୁ। ଦର୍ଶନୀୟ ସ୍ଥାନ ଅଛି କି ଆଉ ଦର୍ଶନ କରିକି ସେଠୁ ତାପରେ ଭୁବନେଶ୍ବରରେ ଆସିବୁ ତାରେ ଭୁବନେଶ୍ୱରେ ଲିଙ୍ଗରାଜ ଟିକେ ଦର୍ଶନ କରିକି ତାପରେ ଘରକୁ ଆମେ ଫେରିବୁ ଆଉ। ଆଉ ଟିକେ ସେ ମାଉସୀ କି ଆଡେ ନେଇ କେତେବେଳେ ଆସିଲେ, ଆଣିକି ଆସିବେ ବୁଲେଇକି ଦେଖେଇକିନା ନେବେ ପୁରୀ।
ହଁ ହଁ ତାଙ୍କୁ ଟିକେ ମୁଁ ନାଇଁ ନାଇଁ ମୁଁ ପୁରୀ ତ ଯିମୁ ଯିମୁ ଆଗ ତମ ସେଇ ଯୋଉ ଭୁବନେଶ୍ଵର ଆଡେ ଟିକେ ତାଙ୍କର ଇଚ୍ଛା ଅଛି ଝିଅ ଘର ଟା ଟିକେ ଦେଖିବେ ଏତେ ବାଟ ତାଙ୍କ ଘର ଆସିପାରିବେନି। ତା ଙ୍କୁ ଟିକେ ନେଇକି ତମ ଭୁବନେଶ୍ଵର ତମ ଯଉଠି କ୍ଵାର୍ଟର ଘ ନେଇଚ ସେଇ ଜେଗା ଟା ଟିକେ ସିଏ ଦେଖିବେ ଦେଖିକି ଖୁସି ହେବେ ସେଠୁ ଦିନେ ଦୁଇ ଦିନ ରହିବାକୁ ପଡ଼ିବ ତାପରେ ଆମେ ଯିମୁ ପୁରୀ। ସେ ପୁରୀ ତାଙ୍କ ଘରକୁ ବହୁତ ବାଟ ବର୍ଷକୁ ସେ ଥରେ ଦି ଥର ଆସିପାରିବେ କି ଏତେ ବାଟରୁ ଆମର ଏଇଟା ପାଖ ଆମେ ବର୍ଷକୁ ଦିଥର ତିନିଥର ଯାଇପାରୁଛେ ସେମାନେ ବର୍ଷକୁ ଥରେ ହେଲେ ବି ଆସିପାରିବା କଷ୍ଟକର ବହୁତ ବାଟ ନା। ସେଇ ଯୋଗୁ ତାଙ୍କୁ ଟିକେ ନେଇକି ମୁଁ ବୁଲେଇକି ତମ ଘର ଏଣେ ତାଙ୍କ ଘର ଏମିତି ବୁଲେଇ ବାଲିକି ଟିକେ ଆସିମୁ ଆଉ ଆଉ ତମର କୁଆଡେ ଯିବ ଯଦି କୁହ?
ହଁ ହଉ ତୁମେ ସେ ମାଉସୀଙ୍କୁ ନେଇକି ଆସ ଦୁ ଦେ ସାଙ୍ଗ ହୋଇକି ସବୁ ନହେଲେ ଟ୍ରେନରେ ଯିବା ବୁଲାବୁଲି କରିବା ସବୁ ଦେଖାଦେଖି କରିକି ତାର ସେଠୁ ଦେଖିନା ତାର ଭୁବନେଶ୍ୱରରେ ଦିନେ ଦି ରହିକି ତାର ସବୁ ଭୁବନେଶ୍ୱର ରେ ଲିଙ୍ଗ ଲୋକ ଲିଙ୍ଗରାଜ ଅଛନ୍ତି ତାପରେ ଏଠି ଆମର ଅ ଧ ଧଉଳି ପା ପାଖରେ ଅଛି ଦେଖି ଯିବା ଇସ୍କନ ଅଛି ଆଉ ଭବନେଶ୍ୱରେ ସବୁ ବଡ ବଡ ସବୁ ପାର୍କ ଅଛି ଦେଖିବା ପାଇଁ। ଆଉ ଏଇଠି ସବୁ ରହିକି ଦେଖାଯାଏ ତାର ତାପରେ ଆଉ ଗୋଟେ ଅଛି ଆମର ଯୋଉ ନନ୍ଦନକନ୍ଦନ ପଶୁପକ୍ଷୀ ସବୁ ଦେଖିବା ପାଇଁ ଅଛି ସିଏ ଗୋଟେ ଦିନ ଯାଇକି ସକାଳୁ ଯ ବାହାରି ଗୋଟେ ଦିନ ଲାଗିବ ସବୁ ବୁଲାବୁଲି କରିଦବ। ବୁଲାବୁଲି କରି ଦେଖିବା ତାପରେ ଭା ଫେ ତାପରେ ବୁଲାବୁଲି ଦେଖିକି ଆମେ ବାହାରେ ଖିୟା ଖାଇ ଖୁଆଇକି ଆସିବା ଆଉ।
ଆ ହଉ ତାହେଲେ।
ଆଉ ତା ଆଉ କେବେ ତାହେଲେ କହିଲେ ଆମେ ଆସିବା ଆଉ ଦେଖିକି। ଆଉ କଣ ରୋଷେଇ କରଛ? ନେବି।
ଆଜି ଆଜି ଆମର ହେଇଥିଲା ଛୁଇଁ, ବାଇଗଣ, ବିଲାତି, କଖାରୁ ବଡି ପକେଇକି ସନ୍ତୁଳା। ତାପରେ ହେଇଥିଲା କଣ ଦହିବରା, ଟିଫିନି, ଶୁଖିଲା ବରା, ଦହିବରା ଆଉ ଯୋ ବାରଟା ବେଳକୁ ଆମର ହେଇଥିଲା କଣ ଶାଗ ଭଜା ସେମାନେ ଅଣ୍ଡା କଷା କରିଥିଲେ। ଏମିତି ସବୁ ଆମ୍ବ ତା ଭିତରେ ଆମ୍ବ ଫାମ୍ୱ ଇଏ ସବୁ କଟାକଟି କରି ତାକୁ ଗୋଟେ ଆଇଟମ କରିଥିଲେ, ଏଇଭଳିଆ ଏଇଭଳିଆ କେତେ ଆଇଟମ ହେଇଥିଲା। ପଛକୁ ପୁଣି ପୁର ଦିଆ ଯୋଉ ଇଏ ଚକୁଳି ଚିତଉ ଚକୁଳି ପୁର ପୁର ଦେଇକି କରିମୁ ଆଉ। ଆଉ ତମର କଣ କରିଛ?
ହଁ ଆମର ସେମିତି ଭାତ ହେଲା ଡାଲି ହେଲା ଆଉ ଯୋଉ ଖଡା ଶାଗ ପତ୍ର ଶାଗ ପତ୍ର ଶାଗ ତାକୁ ଭଜା ହେଲା ତାପରେ ମାଛ ଆଣିଥିଲି ତାକୁ ପୁଣି କରିଲି ତର ରାଇ କଲି। ମାଛ ତରକା ରକାରୀ ସୋରିଷ ଦେଇକି ଆଉ ଭାଜି ଭଜା ଭେଣ୍ଡି ଭେଣ୍ଡି ସବୁ ପରିବା ପକେଇ ମିସେଇ ଗୋଟେ ଭଜାଟେ କରିଦେଲି ଆଉ ସେ ସେଠୁ କଖାରୁ ଡଙ୍କ ତାକୁ ଆଣିଥିଲି ତାକୁ ପୁରାଇ କରିଦେଇଛି ଆଉ ପାମ୍ପଡ଼ ଅଛି ଛାଣିଦେବି ଆମ୍ବ କାଦ କାଟିଦେବି ହେତିକି ଲଗେଇକି ଖାଇଦେବୁ ଆମେ ଆଉ ଖିଆ ଫିଆ କରିନୁ ଗୋଟେ ବାଜିଲେ ଖାଇବୁ। ହଁ। ଆଉ ତମେ କେତଉ ଖାଇବ?
ଆମେ ସେଇ ସାଢେ ଗୋଟେ ଦିଟା ପାଖାପାଖି ସାଢେ ଗୋଟେ ବେଳେ ଖାଇମୁ ଆଉ ଆଉ ଯୋଉ ଖାଇମୁ ଯେ ଆମ ସଇୟାଣୀ ଟିକେ ଝିଅ ଘରକୁ ପଳେଇଛନ୍ତି ତ ସେଥି ଯୋଗୁ ତାଙ୍କ ପାଇଁ ଟିକେ ଅପେକ୍ଷାରେ ଅଛ ନହେଲେ ଆମେ ଖାଇସାରନ୍ତୁନୁ ଆସଏ ମୁଁ ତାଙ୍କୁ ଏଇଠି ତାଙ୍କ ପାଇଁ ରୋଷେଇ ଟା ବନେଇଛି ଆଉ ଲିଟିଲି ଧରିକି ଆସିବ ମୋ ନାତୁଣୀ ଆସିଲେ ଆମେ ସାଙ୍ଗସଥି ସିଏବି ଦେଢଟା ପାଖାପାଖି ବେଳକୁ ଆମେ ବି ସେଇଆ ଖାଇମୁ ଆଉ ଆଉ ମୁଁ ତାଙ୍କ ଅପେକ୍ଷାରେ ଅଛି ଆଉ ଆଉ ଟିକେ ଆସନ୍ତୁ ଗୋଟେ ଖୁସିରେ ସେ ପଳେଇବେ ତ ତାଙ୍କ ଘର ବାରିପଦା ସେଇ ଯୋଗୁଁ ଟିକେ ମୁଁ କହନି ଆମ ଘରଟାରେ ଖାଇଲେ ମତେ ଟିକେ ଆନନ୍ଦ ଝିଅ ପା ଚିଡୁଛି କହୁଛି ତୁ ତମ ଘରୁ ସବୁବେଳେ କାହିଁ ଡାକି ନଉଛୁ ମୋ ମା ଟାକୁ ମୁଁ କହନି ତୋ ମା ସିନା ମୋର ବି ସମ୍ପର୍କ ନା ନାଇଁ ମତେ ତ ଖୁସି ନାଗୁଛି। ଆମ ଘରକୁ ଆଣିବାକୁ ସେଇଠୁ ଆସିଲେ ଖା ପିଅ କରିମୁ ଆଉ
ଆଉ ତମର ରଜ କେମିତି ଏଥର ପାଳନ କଲ ହେଠି?
ହଁ ରଜ ଭଲ ଭାବରେ ଧୁମଧାମରେ ପାଳିନୁ ଆଉ ଯୋଉ ତିରିଶ ଟା ଝିଅ ଆସିଥିଲେ ରଜ ମହାଉତ୍ସବ ପାଳନ କଲେ ଏଇ ଯୋଉଁ ଝିଅ ହେରିକା ମୋ ନାତୁଣୀ ହେରିକା ତିରିଶ ଟା ଝିଅ ଆସିଥିଲେ ଚକ୍ରୀ ଦୋଳି କଲେ। ଯେଉଁ ଡଙ୍ଗା ଦୋଳି କଲେ ପଟାଦୋଳି କଲେ ଆଉ ଯେଉଁ ଭୋଜି ଭାତ କଲେ ସବୁ ଝିଅମାନେ ବମ୍ଫେଇ ସିଷ୍ଟମ କରିକି ଖାଇଲେ ଆଉ ଯେଉଁ ଇଏ ଗୁପଚୁପୁ କଲେ ଗୁପଚୁପୁ ଆଇସ୍କ୍ରିମ୍ ଆଉ ଏତେ ଆନନ୍ଦ ନାଗିଲା ଖାଇବାକୁ ଏଡେ ଖୁସି ନାଗିଲା ଯେ କହିବା କଥା ନାହିଁ। ଛୁଆ ମାନେ ଭାରି ଆନ ମେଘ ତ ଟିକେ ମଝିରେ ମଝିରେ ମେଘ ବେକାରିଆ କରିଦେଲା ଛୁଆଙ୍କୁ ଦିନରେ ଏତେ ବଡ ଖରା ଛାଡ଼ିଦେଲା ଚିକିମିକିଆ ଖରା ଛୁଆ ହା ହାହୁତାସନ ହେଇଗଲେ। ରାତିରେ ଦୂର୍ ଦୂରୁ ବର୍ଷା ହେଲା। ଛୁଆଙ୍କର ବହୁତୁ ମନ ଦୁଃଖ ହେଲା। ଆଉ ନହେଲେ ରଜ ମହା ଉତ୍ସବ ଏତେ ଟଙ୍କା ପଇସା ଖର୍ଚ୍ଚ କରି ଛୁଆମାନେ ଆଗ୍ରହରେ ବନେଇଥିଲେ। ଯେ ମନ ଭାରି ବିମୁଖ ରାତିରେ ହେଲା ବରଷା ଦିନରେ ହେଲା ଯୋଉଁ ଖରା ଚିକିମିକି ଗୁଳୁଗୁଳି ଛୁଆ ଗୁରାକ କେତେ କଣ ସହିପାଇଲେନି ଆଉ ବହୁତ ଅସୁବିଧା ହେଲା ଆଉ ତମେ କୁଆଡେ ରଜ ପାଳନ କରିବାକୁ ଯାଇ
ହଁ ଆମେ ବି ଏବ ବର୍ଷ ଗାଁକୁ ଯାଇଥିଲୁ ରଜ କରିବୁ ବୋଲି ଗାଁରେ ଭଲ ରଜ ଏବର୍ଷ କରିଥିଲେ। ପିଲାମାନେ ସବୁ ମିଶିକି ସବୁ ଦ ସବୁ ପଇସା ଠୁଳେଇକି ସବୁ ଝିଅଙ୍କୁ ଡକେଇଥିଲେ। ସବୁ ଆସିଥିଲେ ରଜ ଭଲ ହେଇଥିଲା। ସବୁ ଏକାଠି ହେଇ ସବୁ ଝିଅ ସମସ୍ତେ ବୋହୂ ସବୁ ଏକାଠି ରଜ କରଥିଲୁ। ସେଠି ଖାଇବା ପିଇବା ପିଲାମାନେ ସବୁ ରୋଷେଇ ଦୁଇ ଦିନ ରୋଷେଇ ହେଇଥିଲା। ଖାଇବା ପିଇବା ତାପରେ ଦୋଳି ଏ ଦ ବାମ୍ ଚକ୍ରୀ ଦୋଳି ହେଇଥିଲା ତାପରେ ଦଉଡ଼ି ଦୋଳି ତାରେ ଗାଁ ନିଶୁଣି ଦୋଳି ସବୁ ତିନି ଚାରି ପ୍ରକାର ଦୋଳି ବନେଇଥିଲେ ପିଲାମାନେ ତାରେ ଖାଇବା ପିଇବା ହେଲା ନାଚ ଗୀତ ସବୁ ପିଲାମାନେ ଖେଳ କଲେ ସବୁ ତାପରେ ସେଥିରେ ପୁଣି ଗୁପଚୁପ୍ ଆଇସ୍କ୍ରିମ୍ ସବୁ ଖାଇବା ବା ହେଇଥିଲା ଆଉ ଖାଇଲେ ଶେଷ ରଜଦିନ ସ ସବୁ ପିଲାମାନ ଯେଉଁ ଭାଗ ନେଇଥିଲେ। ସେଥିରେ ତା ସମସ୍ତଙ୍କୁ ପ୍ରାଇଜ୍ ଦିଆଗଲା ତାପରେ ସରିଲା ପରେ ସ ତାପରେ ମଝିରେ ମଝିରେ ବର୍ଷା ଯୋଉଁ ହେଇଗଲା। ତାପରେ ସବୁ ବିଗାଡ଼ି ଦେଲା ଆ ବିଗାଡ଼ି ଦେଲା ତ ମଝିରେ ମଝିରେ ଟିକେ ବନ୍ଦ ହେଇଗଲା। ତାପରେ ବର୍ଷା ଛାଡ଼ିଲା ପରେ ସବୁ ପୁଣି ପ୍ରୋଗ୍ରାମ କରା କରାଗଲା। ଆଉ ଆଉ ଶେଷ ରଜ ସଇଲା ପରେ ସବୁ ନିଜେ ନିଜ ଘରକୁ ଯିଏ ଯୁଆଡ଼େ ଗଲେ। ତମର ସେଇଠି କେମିତି କଲ ଖୁ
ହଉ। ତାହେଲେ ମୁଁ ରଖୁଛି ଆଉ କେତେ କେତେବେଳେ କଥାବାର୍ତ୍ତା ହେବା ଆଉ।
ହଉ।
ହୋଉ ଆଉ। ନି